ହ୍ୟାଲୋ।
ହଁ କୁହ।
କଣ କରୁଛ?
ମୁଇଁ ଶୋଇ ପଡଥିଲି ଉଠିଲି ଏବେ ଟିକେ ଆଉ।
ଓହୋ।
ଆଉ ତମେ।
ମୁଁ ଶୋଇନି ମୁଇଁ ଖାଇକି ବସିଥିଲି ଆଉ ଖାଇବା ଆଗରୁ ଶୋଇପଡିଥିଲି ତ ଶୋଇକି ଉଠିକି ଖାଇକି ବସିଥିଲି।
ଓହୋ।
ଆଉ ବର୍ଷା ଫାର୍ସ ଉଠେଇଛି?
ନା ଯାଉ ଆଜି ବର୍ଷା ନାହିଁ ଟିକେ ଭଲ ଲାଗୁଛି ପାଗ ଟା।
ହଁ ଏମିତିଆାନଲେ ଭଲ ଲାଗେ। ଆଉ ପୁରା ବର୍ଷା ହେଲେ ଭଲ ଲାଗିବନି କି? ଖରା ହେଲେ ବି ଭଲ ଲାଗିବ।
ଖରାହେଲେ ଭଲ
କଣ ଖାଇଛ?
ଆଜି ଆମର ହେଇଥିଲା ଯୋଉ ଛୁଇଁ ଆଳୁ ଭଜା, ଡାଲି ଆଉ ଅମୃତ ଆଳୁ ଅମୃତଭଣ୍ଡା ଆଳୁ ଭଜା ବି ହେଇଥିଲା।
ଆଚ୍ଛା। ଆମର ହେଇଥିଲା ଭାତ, ଡାଲି ଆଉ ଆଳୁ ଭର୍ତା, ଆଉ ଚିଲି ପନିର ହେଇଥିଲା ମୁଁ ପନିର ଖାଏନା ଖାଲି ସେ ବାଛିିକି। ଗ୍ରେଭି ଟା ଖାଇଲି ଆଉ ପାମ୍ପଡ଼। ଆଉ ନଡ଼ିଆ ଚଟନୀ।
ପନିର ତ ଭଲ ଖାଅନା କଣ ପାଇଁ କ୍ଷୀର ଖାଉନ କାଇଁ।
ନା କ୍ଷୀର ଦହି ଛେନା ଖାଏ ନା ମାନେ ଦହିଟା କେବଳ କଚୁମ୍ବରଟା ହିଁ ଖାଏ।
ଆଚ୍ଛା। ହଁ ପ୍ରାୟତଃ ଏମିତି ଖାଆନ୍ତି। ନାଇଁ ଏଇଜୌ କ୍ଷୀର ଉପରେ ଯେତିକି ଜିନିଷ। ମୋର ବାକି ପୁରା ସବୁ। ପସନ୍ଦ। କ୍ଷୀର ର ଯେତିକି।
ହଁ ମୋର ପୁରା ନନଭେଜ।
ହଁ।
ମାଛ, ମାଂସ, ମଟନ, ଚିକେନ ସବୁ
ହଁ ଏମି ତି କହୁ ଯାଣି ସବୁ ଖାଉ
ହୁଁ।
ଏବେ କଣ କରୁଛ।
ଏଇ ବସିଛି ଆଉ।
ଘର ସବୁ
ହଁ ଭଲ ଠିକ ଠାକ
ହୁଁ।
ହଁ ଆଉ କଣ କୁହ।
ଆଉ ଭାଇଗୁଣ୍ଡ ମାସକୁ ।
ସୁଭିଲାନି।
ଭାଇ ଭଉଣୀ କେତେଜଣ ତମର।
ଭାଇ ଭଉଣୀ ମୁଁ ଗୋ ଟେ ଭାଇ ବାପା ବୋଉ ଆଉ।
ଭାଇ ବଡ଼ ନା କଣ।
ହଁ ଭାଇ ବଡ।
ତମର କୋଉ ସରିଲା।
ମୋର ସରିଲାଣି ଆସିକି ମୋର ସରିଲାଣି ଆସି କି ଦୁଇ ହଜାର ଏ ଏକଉସୀ କି ବାଇଶି ହବ ସରିଲାଣି।
ଓ ହୋ। ବଡ ଆମଠୁ ଆଉ ଚାରି
ଆଉ କଣ କହ।
ନାଇଁ ଛାତ ଉପରକୁ ଯାଇଥିଲି ଏଇ ଡ୍ରେସ ନବା କୁ ମୋ ଡ୍ରେସ ଶୁଖି ଯାଇଛି ନା।
ହୁଁ।
ଆମର ମୁଁ ଛାତ ଉପରେ ଏତେ ଶୁଖାଶୁଖି କରେ ନା କାହିଁକି ନା ଯୋଉ ଏ ଯିବା ଆସିବା କିଏ କରିବ ମୁ ଚାରିଟା ବେଳେ ପ୍ରାୟ ସବୁବେଳେ ଛାତ ଉପରେ ଯାଏ ବସୁ। ଗାଁରେ ଯେତିକି ଆସନ୍ତି ଆମ ଘରୁକୁ ପ୍ରାୟ ଏ ଘର ଆ- ଦାଣ୍ଡରେ ଏପଟ ରେ ଟଙ୍ଗେଇ ଦବ ଆଉ।
ଓ ହଁ।
ଆଉ ତମ ଭାଇ କଣ ପଢୁଛନ୍ତି ନା ବାହା ହେଇ
ହଁ ମୋ ଭାଇ ଏବେ ଡିପ୍ଲୋମା କରୁଛି ପ୍ଲସ ଟୁ ପରେ ଡିପ୍ଲୋମା
ପ୍ଲସ ଟୁ ପରେ ନା କଣ।
ହଁ।
ହୁଁ ଭଲ ଡିପ୍ଲୋମା ଲାଇନରେ ବି ସେଗୁଡା ବି ଭଲ ଏଥିରେ।
ମୋର ବି ସି ଥିଲା କମ୍ପ୍ୟୁଟର ସାଇନ୍ସ। ତାର ଡିପ୍ଲୋମା।
ଓହୋ ଆଉ ଯବ୍ ପାଇଁ କିଛି ତମ୍ ନାଗି
ଜବ୍ ମୁଁ ହଉଛି ଗୋଟେ ହେଇଥିଲା ମୋର ମୁଁ ଯାଇଥିଲି ଆ ସବୁ କେ ତ ମାସେ ଖଣ୍ଡେ ରହିଲି ସାଲିରି ଫାଲିରି ଦେଲେନି
ଆଛା କୋଉଠି କରିଥିଲ ଏଇଟା?
ଏଇଟା କରିଥିଲି ନାଭାଲ୍ ସଲ୍ୟୁସନ ଭୁବନେଶ୍ଵର।
ଓହୋ ଜବ୍ ଓଡିଶା ଭିତରେ ଦେଲେ ନା ଓଡିଶା ବାହାରେ।
ହଁ ଭୁବନେଶ୍ଵରରେ ହିଁ ଦେଲେ।
ଯାହା ବଲେ ଷ୍ଟାର୍ଟିଂରୁୁ ଟିକେ ସାଲରୀ ପ୍ରୋବ୍ଲେମ ରହିବ ଯଦି ଭଲ ଜାଗାରେ ହେଲା ରହିବ ପରମାନେେଣ୍ଟଲି ଭଲ ଟିକେ।
ହଁ ତମେ ଯାଉଛ
ହଁ ମୁଁ ତ ଥିଲି ଇ-ମ୍ ଏଇଠି ଭୁବନେଶ୍ଵରରେ ଥିଲି ଆଉ ଗୋଟେ ଭାଇ ଆମର ଏକ୍ସପାରି ଗଲେ ନା ମୋ ଭାଇ ମା ଏଇ କନ୍ଦାକନ୍ଦି କଲେ ବୋଲି ସେଥିନାଗି ଆସ
ଭାଇ ଏକ୍ସପାଡ୍ କରିଗଲେ।
ହୁଁ।
ମାନେ
ମାନେ ଦୁଇ ନା ଦୁଇ ଭାଇ ଥିଲେ ବଡ଼ ମୁଁ ସାନ। ଆସେ ଜଣ ଏକ୍ସପାରି ହେଲେ ସେଥିଲାଗ ମା ବେଶୀ ଦେହ ଖରାପ ହେଲା ଆସି ସେବେ ଠାରୁ ରହିଛେ ଆଉ।
ଓହୋ କେମିତି?
ସିକି ଥିଲେ ଏୟାରପୋର୍ଟରେ ଜବ୍ କରିଥିଲେ ତାଙ୍କର ହେଇଗଲା ଇନଫେକ୍ସନ ହେଇଗଲା ବଡି ଲିଭର କ୍ୟାନସର ହେଇଯାଇଥିଲା ଜଣାପଡ଼ୁନଥିଲା ହଠାତ୍ ଏକା ପାରାଲିସିସ୍ ହେଇକି ଏମିତି ହେଲା ଆଉ।
ହୁଁ।
ହେଇଗଲାଣି ଦି ଅଢେଇ ବର୍ଷ ହେଇଗଲାଣି ଆଉ।
ଏବେ ତ ଇମ୍ପ୍ରେଶନ ବଦଳିବନି ଆଉ।
ହଁ ଯାହେଲେ ଟିକେ ରହିଛି ତା ଫ୍ୟୁଚର୍ ଆମର ଆଉ କଣ ବଦଳିବ ସେଇ ପ୍ରୋବେଲମ ଟା ରହିବ ଯାହାବି ହେଲେ ।
ଆ ସେ ତ ମାନେ ଏତେ ଦିନ ଦେହ ଖରାପ ହେଲା ତାଙ୍କର।
କଁ ହେଇଛି?
କେତେ ଦିନ ଦେହ ଖରାପ ହେଲା?
ତାଙ୍କର ଟୋଟାଲି ବହୁତ ଇଞ୍ଜେକ୍ସନ ଦିଆ ହେଲା ଗୋଟାଟା ଇଞ୍ଜେକ୍ସନ ହେବ ପଇସା ଟା ଗଲା ପ୍ରବଳ କିନ୍ତୁ ପିଲା ମା ଯୋଉ ବୋଉକୁ ଦେଖିବା ପାଇଁ ସେ କହିଲା ମୁଁ ଘରକୁ ଯ ମାନେ ଯିବେ ଆଉ ସେ ତାର ଲେଖିଦେଲା ଏକାଥରେ ଫାଇନାଲ୍ ଆମ ଘ ଯିବେ ରହିଲେ କେତେ ସେଠି ରହିଲେ ଏକୋଇଶ ଦିନ ଦିଲ୍ଲୀରେ। ଆଉ ତା ଘରକୁ ଆସି ସେ ହେଲାଣି ନା ତାଙ୍କର ସିଏ କ ଲେଖିଦେଲେ କି ମୁଁ ବୋଉକୁ ଦେଖି ମାନେ ବୋଉକୁ ଦେଖି ଆ ବୋତ ଆଉ ଯାଇପାରିବନି ସେଥିପାଇଁ ନନା ସେ ଆଉ ଜଣ ମାନେ ଛୁଆପାଙ୍କ ପୁଅ ସିଏ ନେଇକି ପଳେଇ ଆସିଲା ଏଠି ଗୋଟେ ଦିନ ରହିଲେ ମେଡ଼ିକାଲରେ ପୁଣି ସାତ ଦିନ ଥିଲେି ମୁଁ ବି ସେ ଏଠି ଭୁବନେଶ୍ୱର ଥିଲି ଆସିଥିଲି ସେ ତ ଏକ୍ସପାୟାରୀ କରିଗଲେ ଯେଉ ଦିନ ମୁଁଦେ ତା ପର ଦିନ ହିଁ ଏକ୍ସ୍ପରି କରିଗଲେ।
ଦେହ ବହୁତ ଖରାପ ହେଇଯାଇଛି।
ହୁଁ ହୁଁ ହୁଁ ହେଇନଥାନ୍ତା ଦିଲ୍ଲୀରେ ଥିଲେ କଣ ହେଇଥାନ୍ତା, ସିଏ ଯୋଉ ଜିଦ୍ଦିରେ କହିଲା ମୁଁ ପଳେଇ ଆସିମି ପଳେଇ ଆସିମି ଆଉ। ଲାଇଫରେ ତ କେତେବେଳେ ଦୁଃଖ କେତେବେଳେ ଖୁସି ଆସେ ସେଟା କେହି ବି କହିପାରିବନି। ନାଇକି ଚା ହଉଚି। ସେଇଠା ଯାହା ଚାଲିଛି ଲାଇଫରେ ସେଇଟାକୁ ଏଞ୍ଜୟ୍ କର ଦୁଃଖକୁ ବି ଏନ୍ଜୟ କର ସୁଖକୁ ବି ଏନ୍ଜୟ କର।
ହଁ କାହିଁକି ନା ଆମେ ଗୋଟେ ଜୀବନ ପାଇାଇଛନ୍ତି। ସେ ଜୀବନ କେତେବେଳେ ରହିବ କେତେବେଳେ ରହିବନି। କେହି ଜାଣିନାହାନ୍ତି। ପ୍ରକ୍ଟିକଲ ଯୋଉଟା।
ଏଇଠୁ ଏ କାଲି କଣ ହେଇଛି ନା ହ ଯେମିତି ସମସ୍ତେ ତ ବସ ଆଛନ୍ତି ବାକିି ସେ ଗାଁରେ ଜଣେ ସେ ଗାଡି ସେ ତାର ଯାଇଛି କାମ ମାନେ ସେ ଛାତ କାମ ଯା ମେସିନ ନେଇକି ଯାଆନ୍ତି। ସିଏ ତାର ସିମେଣ୍ଟ ଢାଳ ହେଇଛି ସିମେଣ୍ଟ ର ସେ ଅଖାଟା ସେ ମେସିନ୍ ଭିତରୁକୁ ପୁର ନେଇଗଲା। ଏ ତାର କାଢିବ କଣ କହିବ ମେସିନ୍ ଏକା ତାକୁ ଟାଣ ନେଲା ତା ପୁର ଡାଣ ହା ତର ଆଙ୍ଗୁଳି କିଛି ନାହିଁ ବୁଢା ଆଙ୍ଗୁଳି ଗଳି ଖସି ପଡିଛି। ଆଉ ମାନେ ଯୋଉ ଆଉ ସବୁ ଯୋଉ ଚା ଆଙ୍ଗୁଠରେ ସବୁ ତା ଯୋଉ ଉପର ଆଙ୍ଗୁଠ ଗୁଡା ସବୁ ନଖ ଗୁଡା ସବୁ ଛେଚରା। ଛେଚରା ହେଇଯାଇଛି, ମୁଁ ବି ଫଟୋ ଦେଖିନି ଫଟୋ କିନ୍ତୁ ସମସ୍ତେ ଦେଖିଲେ ମୋରି ମୋବାଇଲକୁ ଆସିଲା ମୁଁ ଆ ଆଖି ମୁଉଛି କି ବୋଉକୁ ଦେଇଦେଲି ଆମ ଘର ପାଖରେ ଯେତିକ ଥିଲେ ସମସ୍ତେ ଦେ ମୁଁ ଦେଖେନା ସେଗୁରା ମୁଁ ପୁରା ଇଏ ହେଇଛି। ଇମାଜିନ ଯାହା ସେମାନେ କଣ କହିଲେ ମୁଁ ସେତିକିରେ ତ ଡରିଲି ଆଉ। ଏଇସୁ ସିଚୁଏସନ୍ ତାଙ୍କର
ସେ ଏବେ ଠିକ ଠକ ଅଛନ୍ତି ନା ମାନେ ବଞ୍ଚୁଛନ୍ତି ତ?
କଣ ଗୋଟେ ପେଟ ଭିତରେ ପଶିଚି ଆଉ
ଓହୋ।
ତାପ ତାପରେ ସେ ତ ଯିବେ ଏଇ ତ କଟକରେ ପ୍ରାଇଭେଟରେ ହିଁ ଅଛନ୍ତି ପ୍ରାଇଭେଟରେ ରହି ଲେ ହିଁ ଭଲ ହେ କାହିଁକିନା ଛୋଟ ପୁଅଟେ ମାନେ ବହୁତ ସମସ୍ତେ ବାକି ଲାଇଫରେ ଅତି ତା ଦୁଃଖ ଆସୁଛି ପଳଉ ପୁଣି ଖୁସି ଟିକେ ଆଶୁ କିନ୍ତୁ।
ହଁ ଦୁଃଖ ରେ ସୁଖ ସୁଖ ପରେ ଦୁଃଖ ଆସିବ ଆଉ।
ହୁଁ।
ତମର ସେ ମଙ୍ଗଳପୁରୁ ଘର ନାଇ। ମୋର ବହୁତ ଜଣ ସାଙ୍ଗ ଅଛନ୍ତି। ମଙ୍ଗଳପୁରୁ ଯ ମଣ୍ଡଳ ରଙ୍ଗ ଆଉ ଲମ୍ବା ସେ
ହଁ ହଁ ସେ ରାମ୍ପାକା ଆହୁରି ଆଗକୁ ରହୁଛି। ଆମର ଏପଟ କାଟିଆ ମଙ୍ଗଳପୁର ଆଉ ତମର ତ ଏପଟରେ ବହୁତ ଦୂର ଅନୁଦିକ ଠାରୁ
ହଁ ଆଉ ରେ ପଢୁଛି ତ କରଛୁ ଆସ ଆମ କଲେଜ ପଢେଇବା ପାଇଁ। ସେଇଠୁ ଆମ କଲେଜକୁ ଥ୍ରୋ ରୁ କଣ୍ଟାଣ୍ଟ । ଠିକ
ହୁଁ ତ ଆମର ସେ ନିଯୁକ୍ତି ମେଳା ପଡିଥିଲା ମୁଁ ସେଇଠି ହିଁ କଣ୍ଟାଟ ଟ ଅଛି ଆଉ।
ଆମ ନା ଜି ସବୁ ତ ମୁ ଯାଉଥିଲି ଆ
ହ ଆଁ। ଭଲ ବାକି ମେନ୍ ହେଲା ଯୋଉ ସମସ୍ତିଙ୍କର ପ୍ରୋବ୍ଲେମ କିଛି ନା କିଛି ରହିବ ଜବ ଉପରେ।
ହଁ ତାପରେ ଏବେ ଜଷ୍ଟ୍ ଗ୍ରାଜୁଏସନ ସରିଚି ମାସେ ହବ। କଣ ଚାଲିଥିଲା? ହୁଁ ହୁଁ ହଉ ମୁଁ କହିଦେଇଥିବି ଆଉ। ହୁଁ। ଦେଖିଆ କେତେବେଳେ କଣ ଆସିଲେ? ଆଉ ଘରେ ସବୁ
ନା ବୋଉ ତାର ଉଠିକି ମୋବାଇଲ ଦେଖୁଥିଲା କଲ ଆସିଲା ଆସିକି ଦେଲା ଆଉ।
ହଁ।
ମୋର ହଁ ଏଇଠି ସାଢ଼େ ଗୋଟେ ଗୋଟେ ଖଣ୍ଡେ ହବ ଗାଧେଇକି ଶୋଇ ପଡିଥିଲି ନିଦ ଆସିଲା ତ ଉଠିକି ଆଉ ଖାଇଲି ନଅଟା ତିନିଟା ବେଳେ
ଏତେ ଲେଟ ରେ ଖାଇଲ। ମୁଁ ଦିଟା ଆସିଲା ଯେମିତି ଖାଇଥିଲି କାହିଁକି ନା ଆଉ
ଆ ଖାଇଦଉ ସବୁଦିନ କିନ୍ତୁ ଟିକେ ଡେରି ହେଇଗଲା ଭୋକ ଲାଗୁନଥିଲା।ପୋଇ କରିଥିଲୁ, ମା ତାଙ୍କର ଶାଗ ଆଉ ଯୋଉ ଛୁଇଁ
ଓହୋ।
ହଁ। ଏ ଆଉ ବୁଲାବୁଲି କୁଆଡ଼େ କରିଆକୁ ଯିବ?
ନାଇଁ ବୁଲିନି କାରଣ ଆମ ଏପଟରେ ସେ ଏପଟେ ଗୋଟେ ଅଣସୁଦିଆ ହେଇଯାଇଛି ସେ ଆଗ ପଟରେ ପୁଣି ପଛ ପଟରେ।ଗାଁରେ ସମସ୍ତେ ପ୍ରାୟ ଆମ ଘରକୁ ଆସନ୍ତି ଛାତ ପରେ ଆମେ ସେଠି ମଜା ମସ୍ତି କରୁ। ମା ହେଲେ ଏଠି ସେମାନେ
ଓହୋ। ଗାଁରେ ଅଛ ସାଙ୍ଗସାଥି ଥିବେ ତମର ଆଉ।
ନା ନା ସାଙ୍ଗସାଥି ଏଠି କେହି ନାହାନ୍ତି ସିଏ ସବୁ ବାହା ହେଇ ସାରିଲେଣି ଆଉ କିଏ ଅଛି ଏଇ ଛୋଟ ପିଲା ପ୍ରାୟ ଆସନ୍ତି ମୋ କତିକି ଝିଅ ପିଲା ସାଙ୍ଗ ସେ ଇ ଆମର ଟିକେ ଇଏ କରୁ ଆଉ। ଖଟେ। ଘର ପାଖ ପାଖରେ କେହି ସାଙ୍ଗ ନାହାଁନ୍ତି ସବୁ ବହୁତ ଦୂରରେ ଅଛନ୍ତି।
ଓ ହୁଁ ହଉ ଆଉ।
ହୁଁ।